ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ହଁ କଣ ନାଇଁ ଏମିତି ଶୋଇଛି ଆପଣ?
ହ୍ୟାଲୋ।
ନାଇଁ ଏମିତି ବସିଚି ଆପଣ?
ଆଛା ଆଚ୍ଛା କଣ କହିଲେ ମୁଁ କଣ କହିଲେ ହଁ ହଁ ଖାଇସାରିଲେଣି ଆପଣ? କଣ କହିଲେ?
ମୁଁ କହିଲି ଖାଇସାଇଲେଣି?
ହଁ ହଁ ଖାଇସାଇଲୁଣି। ଆପଣ?
ହଁ ଖାଇକି ଏବେ ଯଷ୍ଟ୍ ଆସିଥିଲୁ ତ
ଆଚ୍ଛା ଅଚ୍ଛା ଆମେ ବାହାରୁ ଖାଇବା ଆଣିଥିଲୁ ତାକୁ ବାହାରୁ ଖାଇବା ଆଣିଥିଲୁ ଖାଇଚୁ ଆଉ।
ଓହୋ ଆଜି କୋଉଠି ବୁଲାବୁଲି କରୁଥିଲେ ଆପଣ?
ହଁ ବୁଲିବା ପାଇଁ ଯାଇଥିଲୁ ତ ବାହାରୁ ଖାଇବା ନେଇ ଆସିଥିଲୁ ଆଉ।
ଓହୋ।
ହଁ ଅଁ।
କଣ ଖାଇଲେ କି ଆଜି କଣ ଖାଇବା ଆଣିଥିଲେ?
ନାଇଁ ଏମିତି ଚିକେନ୍ ଆଉ ଚିଲ୍ଲି ଚିକେନ୍ ଆଉ ନାନ୍ ଆଣିଥିଲୁ।
ହ।
ହଁ।
ଆଉ ଆପଣ କଣ ପଢୁଛନ୍ତି କଣ ନା ଜବ୍ କରୁଛନ୍ତି କଣ କରୁଛନ୍ତି?
ନା ନା ପଢୁଛି ବି ଏସ୍ ସି ନର୍ସିଙ୍ଗ୍। ଆପଣ?
ମୁଁ ବି ଟେକ କରୁଛି।
ଓହୋ! ଆଉ ଆପଣ କଣ ଖାଇଛନ୍ତି?
ମୁଁ ଆଜି ଖାଇଛି ମାନେ ରାତିରେ ନା ଲଞ୍ଚ୍ କଥା କହୁଛନ୍ତି?
ନାଇଁ ହଁ ହଁ।
ମୁଁ ଆଜି ଖାଇଚି ରୁଟି ଆଉ ପନିର୍ ଭୁଜିଆ।
ଓହୋ। ଆଉ କଣ କୁହନ୍ତୁ ଦେହ କେମିତି ଅଛି ଆପଣ ଙ୍କ ର?
ହଁ ଭଲ ଅଛି ଟିକେ ମୁଣ୍ଡ ଆଜି ବିନ୍ଧୁ ଥିଲା ତ ବର୍ଷା ହେଇଯାଇଥିଲା ନା। ତ ସେଥିପାଇଁ ଆଉ ଓଦା ହେଇଯାଚି ଆଉ। ମୁଣ୍ଡ ବିନ୍ଧୁଚିନା ଆଉ ଆଉ ଦେହ ଠିକ୍ ଅଛି ଆଉ ଆପଣଙ୍କ ଦେହ କେମିତି ଅଛି?
ହଁ ଦେହ ଭଲ ଅଛି ଆଉ ଆପଣ ଆଜି କୁଆଡେ ବୁଲାବୁଲି ପାଇଁ ଯାଇଥିଲେ?
ନା ଏଇଠି ବସ୍ ପାଖ ଦୋକାନ୍ ପାଖକୁ ଯାଇଥିଲୁ। ତ ଏଇତ ପାଇଁ ଏମତି ଆଜି ସଣ୍ଡେ ଥିଲା ନା ଏମିତି କଣ କିଣାକିଣା କରିକି ଆଇିଲୁ ଆଉ।
ଓହୋ ଆଉ ଆପଣ କଣ ରହୁଛନ୍ତି ନା ହଷ୍ଟେଲ ନା ମେସ୍ ନା
ନାଇଁ ନାଇଁ ହଷ୍ଟେଲ୍ ହଷ୍ଟେଲ୍ ହଷ୍ଟେଲ୍ ହଷ୍ଟେଲ୍ ରେ ରହୁଚି।
ହସ୍ କିଏ କିଏ ରହୁଚ?
ହଁ। ନାଇଁ ଏମିତି କି ରୁମ୍ମେଟ୍ ଆଉ ରୁମ୍ମେଟ୍ ମାନେ ସମସ୍ତେ ରହୁଛନ୍ତି ଆଉ।
ନାଇଁ ନାଇଁ ଗୋଟେ କଣ୍ ହଉଚି ପଚାର୍ଚି।
ଚାର୍ ଜଣ ଚାର୍ ଜଣ। ହାଲୋ।
ହଁ ହଁ ଆଉ ସେମାନେ କଣ କରୁଚନ୍ନ୍ତି?
ସେମାନେ ଏଇଠି ଏମିତି ବସ୍ଛନ୍ତି ଶୋଇକି କଥା ହଉନ୍ତି। ଏମତି ସବୁ କରୁଚନ୍ତି ଆଉ ଆପଣ?
ମୁଁ ତ ଏବେ ଆପଣଙ୍କ ସହିତ କଥା ହଉ ଥିଲି ଆଉ ଆମର ଆ କ ଣ ଆଶ୍ରମ ଯାଇଥିଲା ନା କଣ ହେଉଥିଲା? ଆଉ ଜଣେ ଏଟି କରିଚି ମୋବାଇଲ ଦେଖୁଚି ଆଉ। ହୁଁ।
ଆଉ ତାହାଲେ କୁଆଡେ ବୁଲା ବୁଲି
ଆଉ ଆପଣ
ହଁ। ଓହୋ।
ଆଉ
ଆଉ ଘର ସମସ୍ତେ କେମିତି ଅଛନ୍ତି? କଣ କହିଲେ?
ହଁ ଭଲ ଅଛନ୍ତି ସ ମସ୍ତେ ମୁଁ କହିଲି ଆପଣ
ହଁ ହଁ। ଆମ କଲେଜ ଟା ଖୋର୍ଦ୍ଧାପଟେ ଖୋର୍ଦ୍ଧା ଏଇଟି ପାଖରେ ଆପଣଙ୍କର?
ଓହୋ। ଆଉ ଏପଟେ ଡିଏନ୍ ଢେଙ୍ଗାଲିଆ ଯାଇଛନ୍ତି ବୁଲିିବାବୁ?
ହଁ ମୁଁ ଯାଇଥିଲି ବହୁତ ବହୁତ ଥର। ମୋର ସେଠି ଆଜି ଆପଣ ସେଇଠି ଯାଇଥିଲେ ବୋଧେ?
ହଁ। ହଁ ଆଜି ଆମେ ସେଠିକି ଯାଇଥିଲୁ ବୁଲାବୁଲି କରିକି ଆସିଲୁ। ସେଥିପାଇଁତ ଗୋଡ଼ ବିନ୍ଧା ହଉଚି ଗୋଟେ ହୁଁ ବୁଲାବୁଲିତ ନୁହଁ ଏମିତି ମାନେ ବହୁ ସାରି ଜିନିଷ ଆଣିବାର ଥିଲା ତରୁମରେ କିଛି ଖାଇବା ପାଇଁ ନଥିଲା ତ ଯାଇଥିଲୁ ଏକା ସାଙ୍ଗେ ନେଇ ପଳେଇ ଆସିଥିଲୁ।
ଆପଣଙ୍କର କଣ ମାନେ କଲେଜ୍ ୱେଟିଙ୍ଗରେ ଥିଲାନା ମାନେ ଘର ତରଫରୁ କିଏ ଆସିଥିଲେ ନା ଆପଣ ଏକା ଏକା ସାଙ୍ଗମାନେ ଯାଇଥିଲେ?
ନା ନା ଘର ତରଫରୁ ଆସିଥିଲି ତ ଯାଇଥିଲି।
ହଁ।
ଆଉ ଘରେ କିଏ କିଏ ଅଛନ୍ତି ଆପଣଙ୍କର?
ଘରେ ବାବା ମାମା ଭାଇ ଆଉ ମୁଁ। ସ ଏତିକି ଅଛୁ ଆଉ ଆପଣଙ୍କର?
ଆଜ୍ଞା।
ଆପଣଙ୍କର ସବୁ କିଏ କିଏ ଅଛନ୍ତି?
ଆପଣଙ୍କ ଭଏସ୍ କଟୁଚି।
ମୁଁ କହିଲି ଆମ ଘରେ ମୋ ଭାଇ ମୁଁ ମୋ ବାପା ଆଉ ମୋ ମାମା ଏତିକି ରହୁଛୁ।
ଓହୋ। ଆଉ
ଆଉ ଘରେ ତେଣ ଯେମିତି ସେବା ଆଙ୍କର
କଣ କଣ?
ମୁଁ କହିଲି ଘରେ ବାବାଙ୍କ ଦେହ ପେହ କେମିତି ଅଛି ଭଲ ଅଛିନା?
ହଁ ହଁ ବାବାଙ୍କ ଦେ ହଁ ହଁ ବାବାଙ୍କ ମାମାଙ୍କ ଦେହ ଦି ଜଣଙ୍କ ଦେହ ଭଲ ଅଛି ଆପଣଙ୍କର?
ହଁ ସମସ୍ତଙ୍କ ଦେହ ଭଲ ଅଛି।
ଓହୋ ଛା ଆଉ
ଆଉ ଆପଣ କଲେଜ୍ କଁ କହିଲେ?
ଆପଣଙ୍କ ଭାଇ କଣ କରୁଚନ୍ତିକି?
ମୋ ଭାଇଙ୍କର ବିଟେକ୍ କଂପ୍ଲିଟ୍ ହେଇଯାଇଛି। କଂପ୍ଲିଟ୍ ହେଇକି ସେଆଉ ଏଇଥର ଜବ୍ ପାଇଲେଣି ଆସିକି।
ଆଚ୍ଛା ଆଚ୍ଛା।
ହୁଁ। ଆ ଆପଣ ଶୋଉଚନ୍ତି କେତେବେଳେ ରାତିରେ?
ଆମେ ଶୋଉ ଶୋଉ ସେଇ ଦିଇଟା ଏତେ ନାଇଁ ଦିଟା ଏତେ ଲେଟ୍ ବି ହୁଏନି ସାଢେ ବାରଟା ଗୋଟାଏ ସାଢେ ଗୋଟାଏ ଏମିତି ଆଉ।
ହୁଁ।
ଆଜ୍ଞା।
ଆଉ ପାଠ ପଢ଼ାପଢ଼ି କେମିତି ଚାଲିଚି ଆପଣଙ୍କର?
ହଁ ମୋ ପାଠ ପଢ଼ାପଢ଼ି ଠିକ୍ ଚାଲିଚି ଆପଣଙ୍କର?
ହଁ, ଭଲ ଚାଲିଛି ସେମିତି। ନର୍ମାଲ ଆଉ ତାପରେ ଏବେ ଏନଟ୍ରାନ୍ସ ପାଇଁ ପ୍ରିପେୟାର ହୋଉଛି। କାଇଁକିନା ମୋ ମୋର ଫୋର୍ଥ ସେମିଷ୍ଟାରସ ମାନେ ଏବେର ସରିଗଲା ନା। ଟୋଟାଲ୍ ହୋଲ୍ ଟୋଟାଲ୍ ଏଥରକ ଆମେ ଇଣ୍ଟର୍ନସିପ ପାଇଁ ଯିବୁ। ପକାଇବୁ ଆଉ ଯଦି ସେଥିରେ ମାନେ କ୍ୟାମ୍ପସ ଡକା ହୁଏ। ତାପରେ ଆମକୁ ସିଲେକ୍ସନ କରିବେ, ସିଲେକ୍ଟ କରାହେଇକି ଆମ ମାର୍କ ୱାଇଜ୍ ସିଲେକସନ୍ କରିବ କମ୍ପାନୀ। ତାପରେ ଏମିତି ଆଉ ଜବ୍ ପାଇଁ ଆଉ ଆପଣଙ୍କର କେମିତି? କେମିତି ମାନେ ଜବ୍ ପାଉଛ କେମିତି ମାନେ? ଆପଣ କୋଉ ସେମିଷ୍ଟାରରେ ପଢୁଛନ୍ତି?
ମୋର ଏଇଟା ହେଲା ଥାର୍ଡ ସେମିଷ୍ଟାର। ସଇଲା ଫୋର୍ଥ ସେମିଷ୍ଟାର ପାଇଁ ପଢ଼ା ଷ୍ଟାର୍ଟ ହେଲାଣି। ହଁ। ସିଏ ସଇଲା ପରେ ଏଇଟ୍ ସେମିଷ୍ଟାର କି ତା ପୂର୍ବରୁ ଇଣ୍ଟର୍ନସିପ୍ ପାଇଁ କରିବାକୁ ପଡିବ। ତାପରେ ଇଣ୍ଟର୍ନସିପ୍ କଲେ ଦେଖାଯିବ କଣ ହଉଛି। ଏକ୍ସପିରିଏନ୍ସ ବର୍ଷେ ଏକ୍ସପିରିଏନ୍ସ ସାର୍ଟିଫିକେଟ୍ ନେଇକି ଯାଇଁକି କୋଉ ମେଡ଼ିକାଲରେ ରହିଲେ ରହିହେଇଯିବ ଆଉ।
ଓହୋ।
ଆଜ୍ଞା।
ଆଉ ଗର୍ମେଣ୍ଟ ପାଇଁ ମାନେ ମାନେ ପଢାପଢି କରିଆକୁ ପଡିବ ଆଉ।
ହଁ ଦେଖାଯାଉ ଆଗ ହେଇଗଲା ପରେ ଜବ୍ ହେଇଗଲା ପରେ, ତାପରେ ଗର୍ମେଣ୍ଟ ପାଇଁକି ଦେଖିବା କଣ ହଉଛି କଣ ନାହିଁ।
ହଁ।
ଆଉ।
ଆଉ ଯଦି କାହାକୁ ମାନେ ବାହାରକୁ ବାହାରକୁ ଯାଇକି ପଢିବାର ଅଛି। ମାନେ ଫରେନ୍ ଫରେନ୍ ଯାଇକି ପଢ଼ିଆର ଅଛି କି ଟିଚରସିପ୍ କି ରିସର୍ଚ୍ଚ କରିଆର ଅଛି ତ ସିଏ କଣ ମାନେ ଅଲଗା ଅଛି ପଢ଼ିଆ ପାଇଁ ନା?
ହଁ ଅଛି, ନାଁ, ନାଁ ଅଛି ନା ଆଉ ସବୁ କରିଆକୁ ପଡିବ ସବୁ।
ମାନେ ଆପଣଙ୍କ ଦରମା ଷ୍ଟାର୍ଟିଂ ଦରମା କେତେ ପାଖାପାଖି ଆସେ?
ସେଇ ପଚିଶ, ତିରିଶ।
ଓହୋ।
ହଁ, ଯଦି ଭଲ ଅ ଏକ୍ସପିରିଏନ୍ସ ଦେଖିଲେ ବର୍ଷେ ଏକ୍ସପିରିଏନ୍ସ ଭଲ ଅଛି।
ଓହୋ ଯେମିତି ଆମର ଆଉ ନା।
ହଁ।
ହଁ।
ଆଉ
ଆଉ ଆପଣ ରହୁଛନ୍ତି ମାନେ କୋଉ ଜାଗାରେ ହଷ୍ଟେଲ ନା କଣ କୋଉଠି?
କଣ କହିଲେ ଶୁଭିଲାନି?
ମୁଁ କହିଲି ମାନେ ହଷ୍ଟେଲର କ୍ୟାମ୍ପସ୍ ଭିତରେ ରହୁଛନ୍ତି ନା ଓନ୍ ହସ୍ପିଟାଲ୍ ଅଛି ତମର?
ନା ନା ଆମର ଓନ୍ ହସ୍ପିଟାଲ ହେଇନି ଆମେ ଏ ଯୋଉ ଖୋର୍ଦ୍ଧା ଡିଏଚ୍ଏଚ୍ ସେଇଠିକି ଯାଉଛୁ। ଆଉ, କ୍ୟାମ୍ପସ୍ ଭିତରେ ଆମ ହଷ୍ଟେଲ। କ୍ୟାମ୍ପସ୍ ବାହାରକୁ ତ ଆମକୁ ସେମିତିରେ ବି ଛାଡନ୍ତିନି ବୁଲିବା ପାଇଁ କି। ଯାହା ଟିକେ ଆଗରୁ ବୁଲିବାକୁ ଛାଡୁଥିଲେ ଅବିକା ଆଉ ଛାଡୁ ବିି ନାହାନ୍ତି କି ଯାଅ ବୁଲିକି ଆସ କିି କଣ ସେତିକ ବି ଛାଡ଼
ଓ। ଆଉ ଆପଣ କେତେଟା ଭାଇ ଭଉଣୀ।
ଆମେ ଚାରି ଜଣ ରହୁଛୁ ବା।
ନା ନାଇଁ ଭାଇ ଭଉଣୀ କେତେ ଜଣ ଆପଣ।
ଓହୋ ଭାଇ ଭଉଣୀ ଭାଇ ଭଉଣୀ ହଁ ଦିତିି ଦି ଜଣ।
ଓହୋ, ନାଇ ଗୋଟେ ଭାଇ ଆଉ ଗୋଟେ ଭଉଣୀ ନା କଣ?
ନା ନା ଦି ଭାଇ ଗୋଟେ ଭଉଣୀ।
ଓହୋ ମନେ ଆପଣ କଁ ସାନ?
ହଁ ମୁଁ ସାନ ସମସ୍ତଙ୍କ ସବୁଠୁ।
ଓ।
ଆପଣ?
ହଁ ସାନ ମୁଁ ଭାଇ ବଡ଼ ଆଉ।
ଓହୋ। ବଡ ମାନେ ତ ସବୁଥିରେ ଭଲ ଆଉ।
ହଁସାନ ମାନଙ୍କୁ କିଏ ପଚାରେ ଆଗେ। ଏ ମଞ୍ଚଆ ହବ ତାଠୁ ବହୁତ ବହୁତ ତ
ତାଙ୍କର ଅଷ୍ଟମୀ ହବ କୁମାର ପୁର୍ଣିମା ତାଙ୍କରି ହବ। ତାଙ୍କର ସବୁ ହଁ ଛାଡ ସେମାନେ ଗୋଟେ ଗୋଟେ ଡ୍ରେସ ପାଇଲେ ଆମେ ବି ସେଥେରେ ଗୋଟେ ଗୋଟେ ଡ୍ରେସ ପାଇ ଯାଉଛେ ଆଉ।
ହଁ ଆଗକୁ ତ ରାକ୍ଷୀ ପୁଣ ରାକ୍ଷୀ ପୂର୍ଣ୍ଣିମାରେ ତ ଆମକୁ ମିଳିଯାଉଛି।
ହଁ।
ତଥାପି ଏବେ ମୋ ମୋ ଭାଇ ମତେ ଦଶ ଟିକିଆ ଚକୋଲେଟ ଦେଇକି ପଳଉଛି।
ହୁଁ ହୁଁ।
ଏତେ ବଡ ହେଲାଣି ତଥାପି ମତେ ଦଶ ଟଙ୍କିଆ ଚକୋଲେଟ୍ ଦେଇକି ପଳୁଛି।
ମୋ ଭାଇ ମାନେ ବା ସେଇଆ ମୋ ଭାଇ ମାନେ କଁ ଛୋଟକାଟିଆ ନା ମୋ ଭାଇ ମାନେ ଏତେ ଭଲ ଭଲ ଜବ ପାଇଲେ ବି ତାପରେ ବି ଏବେ ଯାଙ୍କେ ବି ସେ ମତେ। ଏଇଟା ନବୁନି ସେଇଟା ଇଏ ଦିଅନ୍ତି ମାଗିଲେ ଦେବେ ନାଇଁ।